ହେଲୋ
ହ ମା ଜୟଗୁରୁ କଣ କରୁଚନ୍ତି?
ଏଇ ରୋଷେଇ କରୁଥିଲି ଆଉ ଭାତ ଟା ଗାଳିକି ଡାଲି ବସେଇଚି।
ଆଉ ଏତେ ସକାଳୁ ଭାତ କଲଣି?
ହଁ ଦଶ୍ ଟା ଭିତରେ ମୋ ପୁଅ ଟା ଖାଇବ ନା।
ହଁ ହଁ ହଁ ହଁ ଠିକ୍ ଅଛି। ଖରା ଦିନ ବି ଜଲଦି ରୁଷେଇ ଗୁଟା ସାରଦେଲେ ବି ଠିିକି। ଖରା ହଉଚି, ଆଉ ଘରେ ଭଲ ସବୁ?
ହଁ ଆପା ହରିକା ବସିଚନ୍ତି ବୋଉଙ୍କୁ ଚା ଦେଇକି ଆସିଲି।
ହଁ ହଁ। କଣ କଣ ରୁଷେଇ ଶିଖିଚନ୍ତି ତାପରେ ନୂଆ ନୂଆ ଆଇଟମ ଉପରେ?
ନୂଆ ସବୁ ଶିକିଚି ପନିର୍ ଫନିରି ଆଉ ଚିକେନେ ମଟନ ସବୁ।
ହଁ ସବୁ ଶିଖିଚନ୍ତି।
ହୁଁ।
ଏବେ ତ ମୋବାଇଲରେ ସବୁ ଯୋଉ ହେଇ ଗୋଟେ ଖାଦ୍ୟ? ତାର ଯୋଉ ଟାଇପ୍ ର ନା ଦେଇକି ଚାଡୁଚନ୍ତି। ଜେମ ତି କୋ ଉବୁ ଗୋଟେ ନୂଆ ଖାଦ୍ୟଟେ କଣ ହବ ଆଉ।
ନାଇଁ ଯୋଉଟା ନ ଶିଖିଥିଲେ ବି ମୋବାଇଲ ରୁ ସର୍ଚ୍ଚ କରିକି ଶିଖିଯିବେ।
ହାଁ ହଁ ହଁ ଆଜି କାଲି ଆଉ ମା ଝିଅ ବୋହୁଙ୍କୁ ମା ଆଉ ସିକେଇବାକୁ ପଡୁନି ସିଏ ସାଙ୍ଗେ ସାଙ୍ଗେ ଲଗେଇ ଦଉଚନ୍ତି ମୋବାଇଲ ୟୁଟ୍ୟୁବ ଦେଖିକି କରିଦଉଚନ୍ତି। ତମ ଝିଅ। ମା ମାନଙ୍କୁ ଆଉ ଝିଅ ମାନଙ୍କୁ ଯଦି ରୁଷେଇ କଣ ଗଟେ ବତାଉ ସେମାନେ କଉଚନ୍ତି ନାଇଁ ହେରା ଆମେ ସବୁ ୟୁଟ୍ୟୁଵ୍ ରୁ କରିଦବୁ କିଛି ଦରକାର୍ ନାହିଁ। ତମେ ମାମାର ସେଇ କର୍ଯ୍ୟ କର ଆମେ ୟୁଟୁୁବରୁ ମାରିକି ସି- ଶିଖିବୁ ଆଉ।
ସେ ନୂଆ ସିଷ୍ଟମ ରୋଷେଇତ।
ନାଇଁ ଏଇକିରେ ପିଲାମାନଙ୍କୁ ଆଉ କହି଼ବା ବି ମା ମୁସ୍କିଲ ହେଇଯାଉଚି। ତେଣୁ ଛୁଆ ମାନେ ହଁ ଗାଧୁଆ ସାରିକି ପୂଜା ସାରିକି ମା ଖାଇ ସାରିଲିଣି। ଆଜି ଟିକେ ମାଗି ଝିଅ ଲାଗି କରିଦିଲି ତ ଟିକେ ଖାଇଦେଲି ଆଉ।
ହଁ ହଁ ଚା ପିଏ ଆଗ ଚା ପିଇବି। ତାପରେ ଯାହା ଖାଏ ହଁ, ଆଉ କଣ କୁହନ୍ତୁ?
ନାଇଁ କାଲି ଟିକେ ବର୍ଷା ହେଇଛି ତ, ଆଜି ଟିକେ ଥଣ୍ଡା ଲାଗୁଚି
ଓହଁ ନାଇଁ ଆମର ଆଡେ ମାଆଁ ଉଠେଇଲା ଜୋରେ ବର୍ଷା ଜମାହେଇନି, ଘଡିଘଡି ବିଜୁଳି ମାରିଲା ପବନ ବି ଜୋରେ ହେଲା ପୁରା ଘର ଦ୍ୱାର ପୁରା ଆ ମାନେ ସ୍କ୍ରିନ୍ ଆଦି ବି ଉଡେଇ ନେଲା ଏତେ ଜୋର ହେଲା।
ନା ଆମଆଡେ ହେଇଚି ବର୍ଷା।
ଓ ହଁ ଯୁଆଡେ ଯେମିତି ହେଇଗଲା ଆଉ। ଆଉ ଯେତିକି ପବନଟା ହେଲାବି ରାତିଟା ଥଣ୍ଡା ଲାଗିଲା, ଏନୁ ବର୍ଷା ହେଇନି। ସବୁ ଅନେଇକି ଅଛନ୍ତି ନା ବିଲ ବାଡି-ହଳ କରିବେ ସବୁ। ବର୍ଷ ତ ହଉନି, ଆମର ତ ମା ଏ କଡେ ପ୍ରବଳ ହାତୀ।
ହଁ ହାତୀ ଏପଟରେ ବା ରାସ୍ତା ଘେରୁଚନ୍ତି।
ହଁ ଆମ ଘର ଆଗରେ ମା ତିନି ଥର ହାତୀ ଗଲାଣି।
ହେଟା ଜଙ୍ଗଲ ପାଖ କି?
ନାଇଁ ନ- ନଦୀ ଟା ରହୁଚି ନା ଠିକ୍ ନଦୀଟା ପାଖରେ ତମେ ସାଙ୍ଗେ ଯୋଉଠି ଖାଦ୍ୟକୁ ଜଳ ପାଇବେ ହେଠି ରହିବେ।
ଉଁ ହୁଁ।
ପ୍ଲାଣ୍ଟ ଗୁଡ଼ା ଅଛି ଏକଡେ ଭୂଷଣ ପ୍ଲାଣ୍ଟ ଯୋଉ ଟାଟା ଷ୍ଟିଲ୍ ଯୋଉ କହନ୍ତି। ତାପରେ ଏକଡ଼କୁ ନାଲ୍କୋ ରହିଲା ଏକଡୁ ଏମ୍ ସି ଏଲ। ତେଣୁକରି ତିନିଟାଙ୍କ ପ୍ଲାଣ୍ଟ ରହିଲା ସେମାନେ କଣ ହଉଛି ସେପଟୁ ଯୋଗୁ। ପ୍ଲାଣ୍ଟ ସବୁ ଗଛ ଲତା ଲଗେଇ ଦେଇଛି ନା।
ହୁଁ।
ଖାଇବାକୁ। କୁ ପାଇଲେ ତାପରେ ନଦୀଟା ରହିଗଲା ମଝିରେ ନଦୀର ଜଳ ବି ସେମତି ସୁବିଧାରେ ପାଇଲେ। ଆଉ କାହିଁ ଯିବେ ସେମାନେ ଠିକ୍ ତ ଧାନ କଟା ଅମଳ ରେ ଆସିବେ ଖରାତକ ହିିଁ ରହିବେ।
ଓହଁ, ଏ ଯୋଉ ପ୍ଲାଣ୍ଟ, ପ୍ଲାଣ୍ଟ ଏରିଆ ପା ଖ ତ ବେଶୀ ଗରମ ହଉଥିବ।
ହଁ ମା ପ୍ରବଳ।
ହଁ।
ପ୍ରବଳ ରହିପାରିବ ନା ଆମର ଏପଟେ, ଆଉ ଯାହା ତ। ଗରମ ତ ଯାହା ମା ଧୂଳିରେ ବି ଆପ ଆପଣ ପୋତି ହେଇଯିବେ, ଯଦି ଆପଣ ଏବେ ଆମ ଘରକୁ ଆସିବେ। ଆପଣ ନିଜକୁ ଦେଖିଲା ଆଇନାରେ ଜାଣିପାରିବନି ଯେ ଆପଣ ବୋଲି।
ଆ ମାନେ କଳା ମାନେ ନାଲି ଧୂଳି ନା କଳା ଧୂଳି।
କଳା ସବୁ କଳା ସବୁ ଏଇ ଆଖି ପାଖି ସବୁ। କଳା ହେଇଯିବ, ମୁହଁ ପୁରା କଳା ହେଇଯିବ ଆଉ ଆପଣଙ୍କର ଯୋଉ ସେଇ ଗ୍ଲେଜ୍ ନଥିବ।
ଏଇ ଯୋଉ ମେକଅପ୍ ଟା ହେଇଥିବ ବି ସିଏ ନଥିବ ସେ ପୁରା କଳା ପରସ୍ତ ଗୋଟେ ପରି ପରିକି ପଡିକି ପୁରା। ମାନେ ଦେଖିଲେ ଭୟ କରିବେ ମୁହଁଟା।
ହଁ, ହୁଁ।
ଆମର ବା ଛାତ ଯଦି ନ ଧୋଉଛୁ ଦି ଦିନେ ତିନି ଦିନେ। ଏଁ କ୍ ପୁରା ପାଦ ରଚି ଯାଉଛି।
ମାନେ ଏତେ ମାନେ ଏରା ଦେହ ଅବାଗିଆ ବେଶୀ ବି ନିଶାସ ପ୍ରଶ୍ୱାସରେ ଯାଉନଥିବ କି ସେ ଧୂଆଁ ସେଟା ମାନେ ଇଏ ନୁହଁ।
ଦେହ ଟା ଆଉ ଖରାପ ହଉ ଏବେ ତ ଆମେ। ଏବେ ଯା ଏକଡେ ମା ଆମର ବେଶୀ ହାର୍ଟ ବେଶୀ ଡାଇବେଟିସ୍, ବ୍ଲଡ ପ୍ରେସର। ଆଉ ଏଇ ଯୋଉ ଡଷ୍ଟ ପଶିକି କଫ ଜମିବା ଯୋଉଟା ଆମେ କହୁଛେ। ଲିଭର ଟା ଆମର ଇନଫେକ୍ସନ ହଉଛି ଏଇ ଡଷ୍ଟ ଯୋଗୁ ହିଁ ନା ଆଉ।
ହୁଁ।
ବୋ ଏ ମା କେତେ ମାକ୍ସ ଗୁଡା ପିନ୍ଧିବ।
ହଁ ମାକ୍ସ କେତେ ପିନ୍ଧିବ?
ହଁ ଆଉ ଯୋଉ ଟାଇପ ର ମା ଏବେ ଗଛ, ଲତା ସବୁ କାଟିକି ଯାହା କରୁଛନ୍ତି। ଆଉ ସବୁ ତ ଘରେ ଏସି ଲଗେଇଲେ। ଆଉ ଗଛ ଲତାର, ହୁଁ ଆବଶ୍ୟକ କିଛି ନାହିଁ। କିନ୍ତୁ ଏଇ ଜଷ୍ଟ ପାଞ୍ଚ ବର୍ଷ, ମା ପାଞ୍ଚ ବର୍ଷ ପରେ ଚାଇନା କହି ସାରି ଲାଣି ଯେ ଏବେ ସବୁ ଏସି ଲଗେଇବେ, ଏସି ଏସି ଏସି ଏସିି ହେବେ ପାଞ୍ଚ ଦଶ ବର୍ଷ। ପୁଣି ଖାଲି କହିବେ ଆମେ କେମିତି ଗଛ ଲଗେଇବୁ, କାହିଁକି ନା ବାହାର ଦେଶ ସବୁ ଦେଲାଣି ଅନୁଦାନ, ଟଙ୍କା ଦଉଛି। ଗଛ ଲଗାଅ, ଯିଏ ଯେତେ ଗଛ ଲଗେଇବ ସେତିକି ତାକୁ ପଇସା ମିଳିବ। କିନ୍ତୁ ଆମ ଭାରତ ହେଟା କରିନି। ଲାଷ୍ଟରେ ଭାରତ ବି ସେଇଆ କରିବ, କାହିଁ ନା ବେଶୀ ଇଲେକ୍ଟ୍ରି ଖର୍ଚ୍ଚ ଭାରତ କରୁଛି, ଭାରତରେ ହଉଛି ନା ଆଉ। ବାହାର ଦେଶରେ ମା ବେଶୀ ଥଣ୍ଡା।
ଅ ହଁ।
ହଁ, ତେଣୁ କରି ଆମର ଯୋଉ ଗରମ ଦେଖୁନା ଆମେ ଆମେ। ଆପଣ ଯିବେ, ଆମ ଏଇ ଭାରତର କାଶ୍ମୀର ଯିବେ, ସେଠି ଏସି ନାହିଁ। ଫ୍ରିଜ୍ ନାଇ, କୁଲର ନାଇ, ଫ୍ୟାନ ନାଇ।
ଯେ, ସେ ସବୁଦିନି ଥଣ୍ଡା ଥ ଥ।
ତାର ତ ସବୁବେଳେ ଥଣ୍ଡା ରହିଲା। ତାପରେ ସେ। କୋଉଠୁ ପଳେଇ ଆସିବେ ଦିଲ୍ଲୀ। ସେଠି। ଚାରି, ପାଞ୍ଚ ମାସ ଟି ଦରକାର ହୁଏନି। ଏସି, କୁଲର, ଟିଭି ଏ ସବୁ କିଛି ଦରକାର ହବନି, କିନ୍ତୁ। ତା ପରଠୁ ଏସି ବେଶୀ ଦରକାର ହୁଏ, ପ୍ରବଳ ଖରା ଟା ହେଇଯାଏ। ତ ଏ। ଆମର ଭାରତରେ ଟିକେ ଖରା ଜୋରରେ ରୁହେ, ଏଇ ପ୍ରକାର ତ ପ୍ଲାଟ ସବୁ ଆଡେ କରିକି ଯେତି ଗ। ଗଛ ଲାଗିଆ କଥା ଲଗଉ ନାହାନ୍ତି ନା। ଯେତିକି ଗଛ କାଟି ଦଉଚନ୍ତି। ସେତିକି ତାର ଡବଲ ଗଛ ଯଦି ଲଗେଇବେ ତାହେଲେ ଆମେ ଆରାମସେ ଅକ୍ସିଜେନ ପାଇପାରିବା। ଆଉ ବଞ୍ଚିଆ ପାଇଁ ଯୋଉ ଟିକେ ଛାଇର ଆବଶ୍ୟକ ଅଛି ସେଇଟା ବି ପାଇପାରିବା।
ହଁ, ଏ ଯୋଉ ଗାଁ, ହୁଁ, ଗାଁ ଗହଳିଟା କଣ କହିଲ। ସବୁଠାରୁ ଭଲ କିନ୍ତୁ ଗାଁ ମାନେକରେ। ଯୋଉ ବଜାର ଟାଉନ୍ ରହୁଚନ୍ତି, କହୁଚନ୍ତି ଆମେ ବଜାର, ଟାଉନ୍ ରେ ରହିବୁ କି ବଜାର ଟାଉନ୍ ରେ ରହିବ। ଗାଁ ଗହଳି ଟା ଭଲ ନା ସବୁଠୁ।
ଗାଁ ଗହଳି, ହୁଁ, ଗାଁ ଗହଳିର ଚଳନି ମା ବହୁତୁ ଭିନ୍ନ। ଆପଣ ଯଦି ଗାଁରେ ରହୁଚନ୍ତି ନା ଆପଣ ପଡ଼ିଶା ଘର ଟି ଆପଣଙ୍କୁ ସାହାଯ୍ୟ କରିପାରିବ।
ହଁ, ଭଲରେ ମନ୍ଦରେ ଡାକିଲେ ବି ସେମାନେ ଆସିପାରିବେ।
ହୁଁ, ଟାଉନ ରେ କଣ ହଉଚି ମା ଆପଣ। ଷ୍ଟାଟସ୍ ମେଣ୍ଟେନ କରେ। ମୁଁ କାହିଁକି ଜୁଲି ମାଙ୍କ ଘରୁକୁ ଯିବି କି? ମୁଁ କାଇଁ। ସେ ସୀତାମାଙ୍କ ଘରୁକୁ ଯିବି, ମୁଁ କାହିଁକି ରାମଙ୍କ ଘରକୁ ଯିବି, ଆପଣଙ୍କ ଭିତରେ ଏଇ ଡାଇଭଟ ଟା ଟାଉନ ରେ ରହିଲା। କିନ୍ତୁ, ଗାଁ ଲୋକ କଣ କହିବେ ହୁଁ କାହିଁକି ଏ ମା ଟି ଆଜି ଉଠ। ଠିନି କଣ ପାଇଁ ସେ ତା ଗ୍ରିଲ ଆଜି ଫିଟିନି ସେମାନେ ପଚାରି ଦିଅନ୍ତି ବା ଆଜି ଅଧଘ। ଗେ ଯେତେ ସମୟରେ ଆମେ ଉଠିବା କଥା ଆଉ ଅଧଘଣ୍ଟେ ଶୋଇ ପଡିଛେ। ସେ ମା ଯାଇକ ଗ୍ରିଲ ବାଡେଇ ଦଉଚି କାହିଁକି ଶୋଇଚନ୍ତି ବୋଲି ଏଇଟା ହେଲା ଗାଁର।
ବଜାର, ଟାଉନ୍ ରେ ରହିଲେ କଣ ମାନେ ତମ ଘରକୁ ଆମ ଘର କି ତାଙ୍କ ଘର କି ଲାଗିଥିବ। କିଏ କାହାକୁ ନ ଚିହ୍ନିଲା ଭଳି ଅନେଇବେନି।
ହଁ, କି ବି ପଦାରେ ପଡ଼ିଲେ ବି କେହି କାହାକୁ ଏତେ ହଁ ହଁ। ତାଙ୍କର କଣ ହେଇଥିବ ଆମେ କାହିଁକି ରିସ୍କ ନବୁ। ପୋଲିସ କେସ ହବ ଇଏ ହବ ଏମିତି। ଘଟଣା ମାଗୁଚି ମୋ ପଡିଶା ଘରଟି ମୋ ପରିବା ବାଲା କେତବଳେ ପଳେଇଲା ମୁଁ ଆଉ ଦେଖିନି। ପରିବା ବାଲା ଡାକିଚି ମୁଁ ଘର ଭିତରେ ଦେଖିନି ଖରା ଦିନ ଘର ଭିତରେ ରହିଯାଇଚି। ସିଏ ମା ପରିବା ନାଇଁ ପଡିଶା ଘରକୁ ଯାଇକି କହିଲି ଆଉ ନାନି। ଆଉ ପରିବା କେତବଳେ ଆସିଥିଲା ପରିବା ମୁଁ ରଖିପାରିନି କହିଲେ ରେ। ସେ ତ ଅଧଘଣ୍ଟେ ହେଲାଣି ଗଲାଣି ଗୋଲି ନାହିଁ ମୁଁ ଖାଲି। ସେତିକି କହିଲି ପରିବା ତାଙ୍କୁ ମାଗିନି ମୁଁ କହିଲି ପରିବା ବାଲା କେତବଳେ ପଳେଇଲା। କିନ୍ତୁ, ସେଇ ମାଟି ମା ତାଙ୍କ ବୋହୂ ବୋହୂ କରିଚନ୍ତି ଭୁବନେଶ୍ୱର ଝିଅ ବୋହୂଟି। ପୋଟଳ ଆଠ ଦଶଟି, ଆଳୁ ଆଠ ଦଶଟି, ବାଇଗଣ ଆଠ ଦଶଟି, ଟମାଟ ଆଠ ଦଶଟି, ଆମ୍ବ। ଚାରିଟି ବଡ ବଡ ଆମ୍ବ ଚାରିଟା ଆଣିକି ମୋ ଘରେ ଦେଇକି ଗଲେ।
ଯା ହଉ।
ହୁଁ।
ତେଣୁକରି ଯଦି ଆମେ ପଡ଼ାପଡୋସି ହେଇକି ଗାଁରେ ସମସ୍ତଙ୍କୁ ସମସ୍ତେ ହାବ ଭାବରେ ଚଳି। ଥିବା ଏଇ ସାହାଯ୍ୟ ଟା ଆମେ ପାଇବା।
ଆଉ ହେଉଚି ହଁ, ସେଇ ପାଖ ପାଖ ଲୋକ ସାହାଯ୍ୟ କରିବେ ନା ଭଲରେ ମନ୍ଦରେ ଆଜି। ଦେହପା ଭଲ ମନ୍ଦ ହେଲେ ନେଇପାରିବେ କେହି ନଥିଲେ ଘରେ ବି ସେମାନେ ନେଇପାରିବେ।
ଆମେ ମା ଦି ଜଣ ରହୁଚୁ। ଆମେ ଆଜି କାହିଁ ଉଠିନୁ ସେମାନେ ଫୋନ କରିବେ ଯେ ଆଜି କୁଆଡେ ଯାଇଚ କାହିଁ ତ ଗ୍ରୀିଲ ତମ ଝରକା ଖୁଲା ହେଇନ ମୁଁ କହିଲି ଅଛୁ ଭିତରେ। ଯଦି ଲୁଗା ଶୁଖେଇ ନଥିବୁ କାହିଁ ଖୁଡି ନାଁହ ଲୁଗା ଶୁଖୁନି ମୁଁ କହିଲି ଆରେ ମା ଅଛୁ ଆଜି ସତସଙ୍ଗ ଟିକେ ପଳେଇ ଅଇଚି ଓହୋ ଖୁଡି ସେ ଗୋଟେ ଖୁସି ହେଇଯାନ୍ତି। କାଁକ ନା ହଁ ଅଛନ୍ତି ଖୁଡି କାହିଁକି ଗ୍ରିଲ ଫିଟ ନ ଫିଟୁ କିନ୍ତୁ ଆନ୍ସାର ଟା ଯାଉଚି ଯେ ଆମ ଅଛୁ। ଏଇଟା ଆମେ ପ ମାନେ ଗାଁ ରେ ଚଳିବା ଚଳନି।
ହଁ ଆଉ ପାଖେରେ ବି ଲୋକ ଥିଲେ ଗୋଟେ ସାହସ ଅଛି ତାଙ୍କର ଅଛନ୍ତି ଆମେ ବାହାରକୁ ବାହାରି ପାରିବା ରା ତି ବିକାଳି କି କଣ ଆଉ ସମସ୍ତିଙ୍କି ନେଇକି ମିଳିମିଶି ଚଳିବା ଟା ଭଲ ନା।
ଜଏଣ୍ଟ ଟା ଭଲ ଆମେ ତମ ଆଜି ଅନୁତପ୍ତ କରୁଚୁ ନା ଶାଶୁ ଶ୍ୱଶୁର ଚାଲିଗଲେ ଘରେ କେହି ନାହିଁ। ଆମେ ଦୁଇ ଜଣ ରହୁଚୁ ମା ଝିଅ ତେଣୁ କରି ଗୁଟେ ଏ ଘର ଭିତେରେ ତାପରେ ଆମ ଘର ଟା ମା ଏକୁଟିଆ ଘରଟା। ଏକୁଟିଆ ଘର କହିଲେ ମୋ ଘରଠୁ ଶହେ ମିଟର ଦୂରରେ ଘର ଅଛି। ମୋ ପଛକରେ ଘର ଅଛି କିନ୍ତୁ ମୋ ପଛକରକୁ ତ ମୁଁ ଏତେ ଚଳପ୍ରଚଳ କରିବିନି ମୋର ସାମ୍ନାକୁ ରହିଲାରୁ ରୁଡ କରୁକୁ ଗ୍ରିଲ ଟା ଲାଗିଚି, ମୋତେ କୁଆଡେ ଯିବାକୁ ପଡ଼ିବ ପଛ କରକୁ ମତେ ବୁଲିକି ଯିବାକୁ ପଡିବ ଶହେ ମିଟର ଭଳିଆ ଦୂରକୁ। ତେଣୁ କରି ଏକୁଟିଆ ଘରୁ କୁ ଆଜି ଭଲ ମନ୍ଦ ସୁବିଧା ଅସୁବିଧା ଗୋଟେ ଅଛି କାହିଁକିନା ଗୋଟେ ବଡ ଝିଅକୁ ଧରିକିନା ରହିବା ଟା କେତେ ତାକୁ ଭୟ ଲାଗେ ମାନେ ହେଲେ ବି ତା ଠାକୁରଙ୍କ ଦୟାରୁ ତ ଭୟ ଲାଗେନି ହେଲେ ଯା ହେଲେ ଗୋଟେ ମା ନା ମା ମାନେ ଟିକେ ଧକ ଧକ ଲାଗିବ। କାଳ କିିଏ କବାଟ ଟା ବାଡେଇ ଦବ କି କାଳ କିିଏ କ ଝରକାଟା ବାଡେଇ ଦବ କି ଏଇ ଟାଇପ ର ଭୟ।
କଣ ମିଶିକି ରହିଲେ ଗୋଟେ ଭଲ ତାଙ୍କ ଭଲ ମନ୍ଦରେ ଟିକେ ସାହାଯ୍ୟ କଲେ ସିଏ ବି ଆମକୁ ଭଲ ମନ୍ଦିରେ ସାହାଯ୍ୟ କରିବେ।
ହଁ ତେଣୁକରି ଘରେ ମୁରବୀ ର ଆବଶ୍ୟକତା କେତେ ଅଛି ଜେଜି ଜେପା ଥିଲେ ଘରେ କେ ମତେ ମା ଆମକୁ ସେଇଟା ହଁ। କିନ୍ତୁ ଆମେ ସେ ଆଜିର ଦୁନିଆ ତ କହୁଚେ ବୁଢାବୁଢୀ ମାନ ବୁଢାବୁଢୀ ସାମ୍ନାରେ କୌଣସି କାମରେ ମୋ ସ୍ବାମୀ ମୋ ପିଲା ଛୁଆ। ମୋର ବି ଯଦି ନାହାନ୍ତି ପିଲା ଛୁଆ କୁଆଡ଼ୁ ଆସି ଥିଲେ ନା ସ୍ଵାମୀ କୋଉଠୁ ଆସିଲା ଏଟା ବୁଝିବା ଦରକାର ସବୁ। ଆଉ କଣ ମା କୁହ?
ଆଉ ମୁଁ ଠାକୁର ପୂଜା କରିନି ଏପର୍ଯ୍ୟନ୍ତ ଯାଉଚି ମୁ କହିଲି ଏଇନା
କଣ କରିବା ଘରେ ତ ମୁରବି ଅଛନ୍ତିମାନେ ତାଙ୍କ ଟ୍ରିଟମେଣ୍ଟ ଟିକେ କରିବା।
ହଁ କାମ ସାରି ଦେଇକି ଯିବେ ଏକାଥରେ ସେ ଠାକୁର ପୂଜା ଟା କଲା ମାନେ ଗୋଟେ ଟାଇମ କୋଡିଏ ଥର ଉଠୁ ପଡ଼ ହେଲେ ଚିଡ଼ା ମାଡ଼ିବନି। ଏକାଥରେ ସବୁ ସାରି ଦେଇକି ହୁଁ ହଁ ମା ଜୟଗୁରୁ।
ଜୟଗୁରୁ।